ହଁ କଣ କରୁଥିଲୁ।
ଏ ବସୀ କି।
ମୁଁ ଭାତ ଖାଇଲି।
ମୁଁ ଏଇ ଏଇଠି ବସି ଏଇଠି ବହିଛି ଆଉ କଣ କଣ କରିବି ଭାତ ଖାଇନି କି।
ତୁ ବେଦନାଥ ହରେଇ ଖାଉଛୁ ଉ।
ଆଉ ଘରେ ସବୁ କଣ କରୁଛନ୍ତି?
ହରେ ସମସ୍ତେ ଭଲ ଅଛନ୍ତି ଆଉ ତମର।
ହଁ ଆମ ଘରେ ସେ ସବୁ ଭଲ ଅଛନ୍ତି ଜାଣିନୁ। ଥଣ୍ଡା ଏମିତି ଜଣ ଜଣଙ୍କୁ ହେଇଯାଇଛି ଆଉ। ସିଜନ ଚେଞ୍ଜ ହଉଛି ନା ସେଥିପାଇଁ ଥଣ୍ଡା ସମସ୍ତଙ୍କୁ ହେଇଯାଇଛି।
ସିଜନ ଛୁ ଏବେ ବର୍ଷା ହଉଛି ନା ଥଣ୍ଡା ତ ସମୟ ସମସ୍ତ ଏଇ ଅଛନ୍ତି ନା ଅଣଶରରେ। ଶହେ ଆଠ ଘରେ ଯୋଉ ଗାଧେଇଥିବେ ତାଙ୍କୁ ବି ହେଇଥିବ ନା ଆମକୁ ତ ହବ ଆଉ।
ହଁ ସେ ଆଉ ଆଜି କଲେଜ ଯାଇନ ପଢା ପଢି ଚାଲିୁଛି କଣ?
ହୁଁ ହଲତାଇତି ତୋର?
ହଁ ମୋର ତ ସେକେଣ୍ଡ ଇୟର ହେଲା ସେମତି ପଢା ପଢି ଚାଲିଛି। ହଁ ଭଲ ଚାଲିଛି ଆଉ ସେମିତି ତ ଏମିତି ତ କଲେଜ ଯାଉଛି କିଛି କ୍ଲାସ ବ୍ଲାସ୍ ହେଇନି ମୁଁ ଆଡମିସନ ଚାଲିଛି।
ରି ଆଡ୍ମିଶନ ଚାଲିଛି ଆଉ ହଉ ପ୍ଲଟୁ ମାନଙ୍କର ଆଡମିଶନ ଚାଲିଛି।
ହଁ ନାଇଁ ପ୍ଲସ ଟୁ ଫାଷ୍ଟ ଇଅର୍ ନାଇ ପ୍ଲସ ଥ୍ରି ପିଲାଙ୍କର ଅଛି ନା। ପ୍ଲସ୍ ଟୁ ଫାଷ୍ଟ ଇୟର ପିଲାଙ୍କର ଆଠ ତାରିଖ ଦିନ କଣ କଲେଜ ଆସିବ?
ହଁ ତାଙ୍କର ଆଡମିସନ ସରିଗଲେଣି ଆମିନ ଅଗଷ୍ଟ ମାସରୁ ଷ୍ଟାର୍ଟ ହବ।
କାହାର କହିଲ?
ଏଟା ଦେଇକି ଯାଇଛି କଲେଜ।
ହଁ ହଁ ସେମାନଙ୍କର ତ ଅଗଷ୍ଟ ଷ୍ଟାର୍ଟ ହବ।
ଅଗଷ୍ଟ ମାସରେ ତାଙ୍କର ଚାଲିବ। କଣ କହିଲୁ ଇଏ? ଆଡମିସନ ଷ୍ଟାର୍ଟ ପାଠ ପଢାପଢା ହଉ ସେପ୍ଟେମ୍ବର ଅକ୍ଟୋବର ହେଇଯିବ।
ହଷ୍ଟେଲରେ ଏତେ କିଛି ଇମ୍ପୋର୍ଟାଣ୍ଟ ନାହିଁ ଯେ
ହୁଁ।
କଣନ୍ତି ଏକ୍ଜାମ ଫକ୍ସାମ କରିଦେବି ସେଇଆ ଆଉ। ଏତେ କିଛି ଇମ୍ପୋଟାଣ୍ଟ ଫାଷ୍ଟ ରେ ନାହିଁ ସେକେଣ୍ଡ ରେ ଯାହା ବୋର୍ଡ ପରୀକ୍ଷା ଟିକେ ଅଛି।
ଉଁ ହୁଁ। ଆମର ସେତେବେଳେ ମାନେ କଣ କହିଲୁ କି ଚାଲିଥିଲା? ଫାଷ୍ଟ ଇୟରରେ ସେମିତି ଫାଷ୍ଟ ଇୟର ତମର ପାଠ ପଢା ହିଁ ଚାଲିଥିଲା ଯେ ହେଲେ କଣ କହିଲୁ? ଏତେ ବି ବେଶୀ ଦେଖୁନାହାଥିଲା କାଁ ଆମର ଭାଷ୍ଟରେ ଏକ୍ଜାମ ଦେଲେ କି ନ ଦେଲେ କିଛି ହେଇନିଁ।
ନାଇ ପ୍ଲସ୍ ଟୁ କଉଠି କରୁଥିଲ?
ମର ନା ସାଇଳ ବାଳାରେ।
ଏବେ ପ୍ଲସ୍ ଥ୍ରୀ କୋଉଠି କରୁଛ?
ମୁଁ ରେଭେନ୍ସା।
ଓ ଏଇଟା କଣ ତମ ଥାର୍ ୟର ନା କଣ ସେକେଣ୍ଡ ଇୟର?
ଲାଷ୍ଟ ଇୟର।
ହଁ ଲାଷ୍ଟ ଇୟର ଆ ପରେ ତମେ କଣ ପଢିବ?
ତାପରେ ଦେଖିବା କଣ ହଉଛି?
ତମେ ସେମିଷ୍ଟାର ତ ଚାଲିଥିବ ଏବେ ନା?
ହଁ ମୁଁ ସେମିଷ୍ଟାର ଚାଲିଛି ଏବେ।
ରେଭେନ୍ସା ତ ରେଭେନ୍ସା ତ ଡାଇରେକ୍ଟ ବସ୍ ଯାଉନଥିବ ରେଭେନ୍ସା ସହ ଡାଇରେକ୍ଟ ବସ ଯାଉଛି ନା କଣ?
ନାଇଁ ମୁଁ ଛୁଟି ନେଇଯାଏ।
ସେଠି ଭଲ ପଢା ପଢି ହଉଛି ରେଭେନ୍ସା ସାରେ?
ହଁ ଯେମତି ଭଲ ପାଠ ପଢା ସେମିତି।
ତାଙ୍କର ସେଇଟା ଗର୍ମେଣ୍ଟ ଟା ନା ରେଭେନ୍ସା ଟା?
ହଁ ହଁ ସେଇଟା ଗମେଣ୍ଟ। ରେଭେନ୍ସା ଶୈଳବାଳା ଆଉ ଆଉ ଜିକେ ବିିକେ ଏଗୁଡା ସବୁ ଗମେଟ୍।
ହଁ ଆମେ ଏ ଯୋଉ କଲେଜରେ ପଢୁଛୁ ସେଇଟା ସେମି ଗମେଣ୍ଟ ଟା। ତମର ଆଡମିସନ ଯଦି କେ ନେଇଥିଲ ମୋର ପା ଇନ୍ଦିରା ଗାନ୍ଧୀ।
ଓ ହଁ। ଭଲ କଲେଜ ଟା ଯେ ଇନ୍ଦିରାଗାନ୍ଧୀ।
ହଁ ତମେ ରିଭେନସାରେ ଆଡମିସନ କରୁ ନଥିବ ନା।
ମୁଁ ନା ଆମର ଫ୍ରି ଅଫ କଷ୍ଟ ହେଲାନି।
ଗମେଣ୍ଟ କଲେଜ ନ।
ଗମେଟରେ କଣ ପଇସ ନେବେ। ଗମେଣ୍ଟରେ ପାଇସା ନେବେନି। ଯୋଉରା ସେମି ଗମେଣ୍ଟ ଦ୍ୱାରା ସେଉଡା ନୋଉଥିବେ। ତମ ରିଆଡମିସନ କେତେ ନଉଚନ୍ତି?
ଆମର ଆଡ଼ମିସନ ହେଇଥିଲା ଛଅ ହଜାର ରି ଆଡ଼ମିସନ କହୁଛନ୍ତି ପାଞ୍ଚ ହଜାର ପାଶହ ନେବ ବୋଲି।
ହଁ ତୁ ସ୍କୁଟି ନ ନେଇକି ଗଲେ ବି ତାଙ୍କ ପ ଫାଇନ୍। ମାନେ ଗଣ ଅଛି କହିଲୁ ଦଉଥିବ ପେମେଣ୍ଟ।
କୋଉଠି କଲେଜରେ ସ୍କୁଟି ନେଇକି ଗଲେ ସମିନ ଦବାକୁ ପଡିବ।
ମାନେ କଣ କିହିିଲୁ ତମ ଯୋଉ ଥୋଇବ ଗାଡି ତାପରେ ସି
ପାର୍କିଂ
ଖାଲି ତା ଭିତରେ ଗୁଞ୍ଜି ଗାଞ୍ଜି ହେଇକି ଥୋଇବା କିନ୍ତୁ ସେତିକ ପଇସା ବି ସେ ନିଅନ୍ତି। ଗାଡି ନନିଅ ନ ନେବା ଲୋକ ବି ଘରେ ବି ନିଅନ୍ତି।
ଓହୋ ସେଇଥିରେ ସେ ପଇସା ନେଇଯାନ୍ତି ନା। ସେଇ ରିଆଡମିସନ ମିସେଇକି ନିଅନ୍ତି।
ହଁ ରିଆଡମିସ ରିଆଡମିସନ୍ ବି ନିଅନ୍ତି ଯେ।
ନରାଜ ଏବେ ଯିବ
ବର୍ଷା ତ ହଉଛି ଦେଖିଆ କଣ ହଉଛି।
ବର୍ଷା ହେଲେ କଣ ହବ ନରାଜ ଯିବୁ ନରାଜ ରୁ ଫେସ୍ ପୁରା ଏମିତି ପଳା ବର୍ଷା ପାାଗ ଥିବ ଭଲ ଲାଗିବ।
କିଏ କିଏ ଯିବ ନରାଜ?
ସାଙ୍ଗମାନେ ଜିବୁ ଆଉ।
ହଁ ସେଇ ଏଇ ଏଇ ବର୍ଷା ଟାଇମ ରେ ଯିବା କଥା ନୁହେଁ ବର୍ଷା ହଉଥିବ ଯିଏ ଅଧା ବାଟରେ ହେଇଥିବ ପୁଣି ବର୍ଷା ହବ।
ଭଲ ନା ଆଉ ଓଦା ହେଇକି ଆସିବା ଆଉ। ସାଙ୍ଗ ମାନଙ୍କ ସହିତ ଯିବୁ ବର୍ଷାରେ ଓଦାହେଇକି ଆସିବୁ ଭଲ ଲଗିବ।
ଆଉ ଘରେ ସବୁ ଆଉ ଘରେ ସବୁ କେମିତି କଣ ଅଛନ୍ତି?
ହୁଁ ହୁଁ ଭଲ ଅଛନ୍ତି ଆଉ। ତମ ଘରେ।
ହଁ ଭଲ ସବୁ ଅଛନ୍ତି ଆଉ ଆଉ ତମ ଘରେ ରାମେଳା ଆଉ କେବେ ହବ ନା ହେଇନି ଏବେ। ତମ ଗାଁରେ ବଢିଆ କରନ୍ତି ଯେ ରାମେଳା ସବୁ।
ଆମ ଗାଁରେ ରାମ ମେଲା ବହି ନୂଆ ବହି ପୂଜା ହେଇଛି ନୂଆ ବହି ରିୟଲ ସିହଲ ପିଲା କରୁଛନ୍ତି ଷ୍ଟାର୍ଟ ହେଇଗଲାଣି। ଉଁ
ଉଁହୁଁ
ଆମାର ଯାଇକି ରାମମେଲା କେବେ ହେଇଥିଲା କହିଲୁ? ଆମ ଉଁ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେଉଥିଲେ ସେଇ ଟାଇମ୍ ରେ। ସେଇ ଟାଇମ ରେ
ତମ ଗାଁ ଲୋକ ବା କଣ କୋଠି ଆମ ଗାଁକୁ ଥରେ କରିବାକୁ ଆସିଥିଲେ ରାମଲୀଳା ଇନ୍ଦ୍ରଜିତ ବଧ ଥରେ କରିଥିଲେ।
ହଁ ହଁ।
ଭାଇ, ତମ ଭାଇ ଜଣେ ଇନ୍ଦ୍ରଜିତ ହେଇଥିଲେ।
ହଁ ଆମର ସମସ୍ତେ ବ୍ରାୟ ସମସ୍ତେ ଭୁଲ କରୁଛନ୍ତି।
ହୁଁୁ
ଆଉ ତମ ବାପାଙ୍କଙ ଦେହ ହେବେ କେମିତି ଅଛି?
ହଁଁ ବାପାଙ୍କ ଦେହ ଭଲ ଅଛି ଭଲ ଆଉ ତୋର ଯୋଉ ଭାଇ ଆଉ କର।
ଓଁହଁ।
କେମିତି ଅଛି ସେ କେମିତି ଅଛି?
କଣ କହିଲ? କଣ କହିଲ?
ମୋଟା ତ ଭାଇ ଶଙ୍କରା। ହୁଁ
ହୁଁ ହୁଁ।
ତୁ ଭାଇ କଙ୍କଡ଼ା ନା ସେ
ହଁ ସେ ମୋଟା ସିଏ ସେ ସେମିତି ଖାଉଛି ପିଉଛି ବୁଲୁଛି ଆଉ ତାର କଣ କାମ।
ହଁ ଦତ କଥା ତାର କଣ ହେଇଛି? ସେ ସବୁବେଳେ ଖାଇବା ଉପରେ ତାର ପାଠସାଠ ଉପରେ ନଜର ନାହିଁ ସବୁବେଳେ ଖାଇବା ତାକୁ କିଏ ନ ଚିହ୍ନିଚି ଅଲ ଏଣ୍ଟାର ଅଲ ଏଣ୍ଟାର ଦୁନିଆ ତାକୁ ଚିହ୍ନିକି ବସିଛି।
ତମ ଗାଁ ରେ ବି ତାକୁ ଚିହ୍ନିଛନ୍ତି।
ହଁ।
ସିଏ ତ ସମସ୍ତଙ୍କୁ ଚିହ୍ନା ଦେଉଛି ଇଆଡେ ସଆଡେ ବୁଲୁଛି ତାର କଣ କାମ।
ହୁଁ ସେ ଯୋଉ ତୋର ଯୋଉ ବଡବାପା ଥିଲେ ତାଙ୍କ ସହିତ ତ ଦିନରାତି ବୁଲାବୁଲିୁ କରିକି ସମସ୍ତେ ବାହାରେ
ତମର ସେ ଯୋଉ ବଡବାପା ତାଙ୍କର ଯଉ ଡେଥ୍ ହେଇ ଯାଇଛି ନା ସେ ବଡ ବାପା
ହଁ।
ହ୍ୟାଲୋ। ହୁଁ ତ ତାଙ୍କର ତାଙ୍କ ଙ୍କର ଯାହାଙ୍କର ଡେଥ ହେଇଛି ଯାହାଙ୍କର ଡେଥ ହେଇଛି ତାଙ୍କର କଣ ପୁଅଝିଅ କଣ ଅଛି ନାଇଁ?
କାଇଁ ତୁ ବାହା ହବୁ?
ଆରେ ନା ନା ଏମିତି ପଚାରୁଥିଲି ସେ ଏବେ କଣ କରୁଛନ୍ତି ତାଙ୍କ ସ୍ତ୍ରୀ ଫି ସବୁ କଣ କରୁଛନ୍ତି?
କିନ୍ତୁ ବାହାଘକୁ ଯଦି କହୁନୁ ପ୍ରସ୍ତାବ ପକେଇବି।
ନା ବ ଏଇନା ମୋର ବୟସ ହେଇନି ବା ହବା ଆଉ।
ହଉ ତାହେଲେ।
ଆଉ ଚକରା। ଉଁ ତମ ଘରେ ସେ ଯୋଉ ଚକରା ସିଏ ସେଠି ସେ ଭଲ ପାଠ ପଢେ ଜାଣିଥିଲି।
ଏତେ ବି ନୁହଁ। ପାଠ କମ ସାଠ ଅଧିକ ଏମାନଙ୍କର।
ନେ ଭାଇ ଆଉ ଶଙ୍କରାତ ଛାଡ ଯେ ଯୋଉଠି ବାହାଘର ଯୋଉଠିକି ଆମେ ଯାଇଥିବୁ ତାକୁ ଇ ଦେଖିବୁ। ସେ ସବୁଆଡେ ଖାଇଆକୁ ଯାଇଥିବ।
ଆଲ୍ ରାଉଣ୍ଡର୍।
ଆଉ ତମେ ପାକହୁଥିଲ ଫୋନ୍, ଆ ତମେ ପା କୋହୁଥିଲ ଫୋନ୍ ଆଣିବ କୋଉ ଫୋନ୍ ଆଣିଲ?
ଭାବୁଚି ଆଇ ଫୋନ୍ ଆଣିବି।
କଣ ସେବେନ
ହଁ ତାପରେ ହମତେ କହୁଛନ୍ତି ଆାଇ ପନ ଭଲ ପଡିବନି।
ସ୍ୟାମସଙ୍ଗ ନହେଲେ ନେଇ ଆସୁନ।
ସାମସଙ୍ଗ ଆଇଁଲେ କିଛି ନାଇଁଯେ। ଆଣିବି ତ ତ ଗୋଟେ ଭଲ ବ୍ରାଣ୍ଡେଡ ମୋବାଇଲ ଆଣିବ କାହିଁ ଆଉ ଏତେ ଏଇଗୁରା ଆଣିବ। ତ ସେଇଥିପାଇଁ ଆଣିବି ଦେଖିବା ଦଶରା ବେଳେ ଟାଇମରେ। ଯଦି ଭଲ ପଡ଼ିଲା। ତ ଦଶରା ଟାଇମ ସେପଡେ ପଡିଥିବ ନା ଇଏ ହୁଁ ଭଲ ଲାଗୁ
ମୁଁ ବି ଭାବୁଥିଲି ଗୋଟେ ମୁଁ ବି ଭାବୁଥିଲି ଗୋଟେ ଭଲ ମୋବାଇଲ ଆଣିବି। କୋଉ ମୋବାଇଲ ଆଣିବି ଦେଖିବା।
ହଁ ଦଶହରା ଟାଇମ ରେ ଇଏ ପଡିଥିବ। ଡିକ୍ସଲ ପଡିଲେ ଫିଲପିକାଡରେ ସେଇ ଟାଇମରେ ଦେଖିବା କଣ ଭଲ
ଆଉ ତମ ଆ ତମ ପିଇସି ମାନେ କେଇ ଘରକୁ ଆସିନାହାନ୍ତି। ହାଲୋ ଲୋ
ହାଲୋ। ହାଲୋ।
ହାଲୋ।
ହା
ହଁ ଆଉ ତମ ପିଇସି ମାନେ କି ତମ ଘରକୁ ଆସିନାନ୍ତି?
ହଁ ଏବେ ଜଣେ ଆସଥିଲେ। ଅବିକା ଏବେ ଆସଥିଲେ ଜଣେ ଅଛନ୍ତି।
ଏ ଯୋଉ କହୁଥିଲେ ତମେ ଯି ତାଙ୍କ ବାହାଘରକୁ ଯିବ ଯାଇଥିଲ ତମ ପିସିସି ପୁଅ ବାହାଘରକୁ?
ହଁ ହଁ।
ଆଉ ରାଣୀ ଦିଦି ଖବର କଣ ତା ଖବର?
ହଁ ତାର ଭଲ ଆଉ।
ତା ଜନ୍ମଦିନ ଗଲା ସେ କ ତା କହିଲି ଖାଇଆକୁ ଦବୁ ଖାଇଆକୁ ଦେଲାନି କହିଲା ଘରକୁ ଆଶିକି ଖାଇଦବୁ, କହିଲ ଅଉ ରେଷ୍ଟୁରାଣ୍ଟ ନେଇ କି ଚାଲ କହିଲା ନାଇଁ ପଇସା ନାଇଁ ମୁଁ ନେବିନି ବା।
ହଁ, ମୁଁ ପା ତାକୁ ସେ କଥା କହିଲି। କାଲି ଟିକେ କହିଲା ହଁ ଘରେ କରିଦେଲିି ଚିକେନ ଫିକେନ୍ ଆଣିକି ଖାଇଦେବୁ। ।
ସେ କହିଲା ମୁଁ କଉଦିନ ଆମଘରକୁ ଯାଏ ଆସିବୁ। ମୁଁ କହିଲି ତୁ କୋଉ ଦିନ ଆସିଲେ କହିବୁ। ସେଦିନ ଯିବି କହୁ କହୁଥିଲେ ପନିର
ହଁ। ରଜ ଟାଇମରେ
ଆଉ ଖୁଦରୁକୁଣି ଫୁଦୁରୁକୁଣୀ ଖୁଦୁରୁକୁଣୀ ଯୋଉ ହବ ସେ ଆସିବନି?